ଆଜ୍ଞା କଣ କରୁଚନ୍ତି?
ଆଜ୍ଞା କଣ ବର୍ତ୍ତମାନ ଖାଇକି ଆଇଲୁ ବୁଝିଲେ।
ଆଜ୍ଞା।
ହଁ ଆଜ୍ଞା ଆପଣଙ୍କ ସାଙ୍ଗରେ କିଛିଟା ବାର୍ତ୍ତାଳାପ ରହିଯାଇଥିଲା ସେଇଥିପାଇଁ ଫୁଣି ପୁନର୍ବାର ଯୋଗାଯୋଗ କଲି ବନ୍ଧୁ।
ଆଜ୍ଞା।
ଆଜ୍ଞା ଆପଣ ଯୋଉ ଚାଷ କଥା କହୁଥିଲେ
ଆଜ୍ଞା।
ଆଜ୍ଞା ମୁଁ ତ କହିକି ରହିଥିଲି ନା ଆମର ଅଣୁସାର ପକେଇକି ରଖିଛୁ ଯୋଉ ଲାଇନରେ ଏ ଯୋଉ ଧାଡିରେ ଠିଆ ହେଇଛୁ, ବୁଝିଲେ?
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ କଣ ଇଂରାଜୀରେ ବାହାରି ଯାଉଛି ଖାଲି ଇଂରାଜୀରେ ଇଂରାଜୀ ବାହାରି ଯାଉଛି ପାଟରୁ ଆଉ।
ଆଜ୍ଞା ଆପଣ ତାହେଲେ ଆପଣ ସେଠି ମାନେ ଇଏ ନଥିବ କି। ମାନେ ଧାଡ଼ି ଲାଇନ୍ ପାଇଁ ସରି ଧାଡ଼ି ପାଇଁ ଆପଣଙ୍କୁ କିଛି ଯେମିତି ଠିଆ ହେବା ପାଇଁ ଧରିବା ପାଇଁ କି କିଛି ନ
ନାଇଁ ନାଇଁ ଆଜ୍ଞା। ସେମିତି ନାହିଁ ଠିଆ ହେଇଛୁ କାଲି ସକାଳୁ ସାର ଯେଉଁ ଗୁରୁଜୀଙ୍କ ସ ଯୋଉ ଅଫିସ ବାବୁ ଅଛନ୍ତି ଯେ ତାଙ୍କ ସାଙ୍ଗ କଥା ହେୁ ସେି କିଲେ କାଲି ସକାଳୁ ଯାଇଁ ପହଞ୍ଚିବୁ ତମରାଇନ୍ର ଠିଆ ହେବା ଦରକାର ନାହିଁ, ମୁଁ ତଣୁ କରି ମୁଁ ଘରକୁ ପଳେଇଲି ବୁଝିଲେ ଦୂର ବାଟ ଦେହ ତୁ ଉ ଘରକୁ ଆଇିଲି ବର୍ତ୍ତମାନ ଘରକୁ ଯାଉଛି ଆଉ ବାଟରେ ଜଳଖିଆ। ଖାଇବା ଖାଇସାରିଲା ପରେ ଆପଣଙ୍କୁ ଫୋନ ଆଇଲି ବୁଝିଲେ। ଆଉ ବନ୍ଧୁ କାଲି ସକାଳୁ ଯାଇକି କହିଛନ୍ତି କାଲି ସକାଳୁ ବାବୁ କହିଛନ୍ତି କାଲି ସକାଳୁ ଯାଇକି ଆଣିବାକୁ ଆଉ। ମୁଁ କହିଦଉଛି ହଁ କୁହନ୍ତୁ ଆଜ୍ଞା। ଓ ଆଜ୍ଞା ହଁ କୁହନ୍ତୁ ଆଜ୍ଞା?
ଆଜ୍ଞା କୁହନ୍ତୁ କୁହନ୍ତୁ କିଛିସୁବିଧା କୁହନ୍ତୁ।
ନାଇଁ ଆଜ୍ଞା ବର୍ଷା ପାଗ ତ ଭିଜି ଯାଇଛି ତ ବୁଝିଲେ ସେଇଥିପାଇଁ ଗୋଟେ ଦୋକ ଦୋକାନ ତଳେ ରହିକି କହୁଛି ଆଜ୍ଞା ଆଜ୍ଞା ଡିଏ ପି କହିଲେ ୟୁରିଆ କହିଲେ ବୁଝିଲେ। ଅଣୁସାର ଗୋଟେ ବୋତଲ ଦେବେ ଆପଣଙ୍କ ଆଡ଼େ ଇଆ ଇଆ ମିଳୁଛି। ନା ଦି ଦିଟା ମିଳୁଛି ଆମଟେ ଗୋଟେ ଗୋଟେ।
ଆଜ୍ଞା ହଁ ଏବେ ତ ଅଣୁସାର ଆମକୁ ଗୋଟେ ମିଳୁଛି। ଆଉ ମୁଗ ମୁଗ ଚାଷ ହେଲା ବେଳକୁ ଯେଉଁ ମୁଗ ପ୍ୟାକେଟ୍ ଲେଗା ଆଉ ଆଉ ଅଣୁସାର ଦି ଦି ପ୍ୟାକେଟ ଆଉ ଆଉ ଗୋଟେ ମାନେ କଣ କହିଲ ଆଉ ଗୋଟେ ଯୋଉ ମୋଟା ହେଇକି ବୋତଳ ଟାଇପ ର ସେଟା କଣ ମୁଗ ପାଇଁ କିଛି ମାନେ ରାସାୟନିକ ସାର ବୋଧେ।
ଆଜ୍ଞା ସେଟା କଣ ହେଇଥିବ ମୁଁ ଜାିନି ଆମ ତ ମୁଗ ଚାଷ କରୁନି ଆମ ଆଡେ ହୁଏନି ବୁଝିଲେ।
ଆଜ୍ଞା।
ଆଜ୍ଞାଞା କିନ୍ତୁ ଭଲ ଭଲ ଆପଣ ମାନେ ଏବେ ତ ସରକାର କରିଦେଇଛନ୍ତି କୁଇଣ୍ଟାଲ କୁ ଧାନ କୁଇଣ୍ଟାଲ ଏକତିରିଶହ ବୁଝିଲେ
ଆଜ୍ଞା।
ଆଜ୍ଞା ଦୁଇ ହଜାର ଛବିଶ ରେ ଥିଲା ବୁଝିଲେ। ଆଉ ଏ ବର୍ଷ ନାଇଁ ଆଜ୍ଞା। ଆଠଶହ ଟଙ୍କା ଯୋଉ ମିଳୁଥିଲା। ଏଁ ପ୍ରତିଶଦ ଖୁସିରେ ଦଉଥିଲେ ସରକାରେ। ଆଉ ସେ ଆଠଶହ ଟଙ୍କା ଦେବେନି। ତା ମାନେ କଣ ଧାନ ଉ ହେଲା କେତେ ତେଇଶହ ହଁ ଆଜ୍ଞା ତେଇଶହ ରହିଆ। ବୁଝିଲେ
ଆଜ୍ଞା।
ଆଉ ଆପଣ ଯୋଉ କରୁଚୁ କହୁଚନ୍ତି ବିରି ଚାଷ କରୁଚୁ। ସେଟା ତ କୁଇଣ୍ଟାଲେ ତାହେଲେ କୁଇଣ୍ଟାଲେ ପଡୁଚି ପଞ୍ଚାବନଶହ। ମାନେ ପାଞ୍ଚ ହଜାର ପାଞ୍ଚଶହ, ମୁଁ ବୁଝିଥିଲି।
ଆଜ୍ଞା।
ଗୋଟେ କୁଇଣ୍ଟାଲ ଆ ତ ତାହେଲେ ବହୁତ ଉପକୃତ ହଉଥିବେ ଆପଣ ଆଜ୍ଞା।
ଆଜ୍ଞା ହଁ ବହୁତୁ ଆଉ କଣ କରିବୁ। ତା ଆର ଏଇ ମାନେ ଆର ବର୍ଷ କଥା। କହୁଥିରେ ସବୁ ଏକତିରିଶ। କିନ୍ତୁ ଆମ ଆଡେ ଯାଇଚି ଧାନ ପଚିଶରେ।
ଆଜ୍ଞା ବହୁତ କମ୍ ତାହେଲେ, ଝଗଡା ଝାଟିରେ ଯାଇଥିବ ଜଣା ପଡୁଚି ଆଉ।
ଆଜ୍ଞା ଆଉ ଆପଣ ଆଡ଼େ ଲଳିତା ଚାଷ ବି ହଉଥିଲା।
ଏ ନଳିତା ଚାଷ ହେଇ ଗଛ ଲାଗିଚି ବି ମୁଁ ଆ ମୁଁ ଆଜି ଯାଇଥିଲି ରାଜମାର୍ଗରେ ଯାଉଥିଲି ବୁଝିଲେ? ରାଜମାର୍ଗ ରାସ୍ତାରେ ଜାତୀୟ ରାସ୍ତାରେ ଯାଉଥିବା ବେଳେ ସାଇଟ ଯୋଉ କଡ଼ରେ ଦେଖିଲି ବିଭିନ୍ନ ଗ୍ରାମବାସୀ ମାନେ ଲଳିତା ଗଛ ଲଗେଇଚନ୍ତି। ମୁଁ ପ୍ରଥମେ ଭାବି ବିଲି ଏରା ନାଲନାଳୁଆ ଗଛ। ହେଟି ପଚାରିବାରୁ ବହୁ ମାତ୍ରାରେ ଲାଗିଥିଲା ନା ବିଲ ମଧ୍ୟରେ ଆ ବହୁ ମାତ୍ର ଲାଗିଥିଲା। ପଚାରିବାରୁ ଗ୍ରାମବାସୀ ମାନେ କହିଲେ ନାଇଁ ବାବୁ ଏଉରା ଲଳିତା ଗଛ ଲାଗିଚି। ଆଉ ଦୀପାବଳି ଟାଇମରେ ହେଇ ଶୁଖି ଯାଇଥବ, ଆମେ ତାକୁ ନେଇକି ଝୋଟ ବାହାର କରିବୁ, ଉଁ ପାଣି ଗଡିଆରେ ପୋଖରୀରେ ଇଏ କରି ଝୋଟ ବାହାର କରିବୁ, ଆଉ ଯୋଉ କାଉଁରିଆ ବାହାରିବ। ତାକୁ ଲୋକମାନେ ନେବେ ବଡ ବଡୁଆ ଡାକିବରେ ସେ ତାଙ୍କୁ ସାହାଯ୍ୟ ହବ ଆଉ।
ଆଜ୍ଞା ବଡ ବଡିଆ ନା। ସେଟା ବି କିଛି ମାନେ ଆମ ଓଡ଼ିଶା ଓଡ଼ିଆ ମାନଙ୍କର ଅଁ ଯଉ ଦିବାଲି କୁହନ୍ତୁ, ସେଟା ବି ଗୋଟେ ବଡ଼ ପର୍ବ ଆଜ୍ଞା ମୁଖ୍ୟ ପର୍ବ।
ଆଜ୍ଞା। ଆଜ୍ଞା ଆଉ-ଆଉ ଉଁ ଯୋଉ କହୁଥିଲେ ବିରି, ଆପଣ ବିରିରେ ତ ଭଲ ଚକୁଳି ହଉଥିବ? ଦେଶୀ ବି ଯେହେତୁ ଦେଶୀ ବିରି, ନିଜେ କରିଚନ୍ତି।
ଆଜ୍ଞା ମୁଗ ନା କହିଥିଲି, ହଁ ଦେ ବିରି ବି ଆମର ହୁଏ। ଗୋଟେ ବି ବିଲରେ ମୁଗ ଆଉ ଗୋଟେ ବିଲରେ ବିରି ବେ ହଉ। ହୁଏ ଯେ ସେ ବିରି ତ ଏବେ ଭଲ ପିଠା ହଉଚି। ଆଉ ଟିକେ ତ ଜାଣିଥିବେ ବିରି ରେ ଟିକେ ମାନେ ଯଉ ମାଟି ରୁହେ। ମାଟି ସାହାଯ୍ୟରେ ଟିକେ ସେଇ ଟିକେ ଲାଗୁଚି ମାଟିଆ-ମାଟିଆ ଆଉ କଣ କରିବୁ।
ଅ ହବ ଆଉ ଧୀରେ ଧୀରେ ହବ, ବ୍ୟସ୍ତ ହେଲେ କଣ ଭାଇ ବନ୍ଧୁ ହବ। ଆମ ଆଡ଼େ ତ ହଉନି। ଆପଣଙ୍କ ଆଡେ ଦୁଇ ପ୍ରକାର ଏଁ ଏଁ ବ୍ୟବସାୟ ଆପଣ କରୁଚନ୍ତି। ଧାନ ରୁ ବ୍ୟବସାୟ ପଇସା ପାଉଚନ୍ତି। ମୁଗରୁ ପାଉଚନ୍ତି, ଏବେ ତ କଣ କହିଲେ ବିରିରୁ ବି ପାଉଚନ୍ତି। ହିଡ ଉପରେ ବିରି ବଧେ ବୁଣୁଥୁବେ ନାଇଁ?
ଆଜ୍ଞା।
ଆ କେମିତି ବୋଧେ କାଦୁଅ ଦେଇକି ହିଡ ଇଏରେ ବିରି ବୁଣଥିବେ ମୋ ହିସାବରେ?
ଆଜ୍ଞା ହଁ।
ଆଜ୍ଞା ଆପଣଙ୍କ ପାଖରେ ବୋଧେ ଏଁ ବର୍ତ୍ତମାନେ ଏଁ
ଆଜ୍ଞା।
ହୁଁ ବହୁତୁ କଣ କହିଲେ ମଞ୍ଜି ଅଛି ବୋଧେ।
ଆଜ୍ଞା ନ ଆପଣ ଯଦି ନବ ଯଦି କୁହ ମୁଁ ଆପଣଙ୍କୁ ପଠାଇ ଦେବି। ଆପଣ ଭଲ ସେ ବିରି ବି ଭଲ ବିହାରି ମାନେ ବିରି ଲତା ବଡ଼ିଆ ମାରିବ, ଭଲ ଫଳ ହବ, ମାନେ ପିଠା ପାଇଁ ଭଲ। ଅ ମୁଖ୍ୟତଃ ମୁଖ୍ୟତଃ ତ ତାର କିଛି ସାର କିଛି ରାସାୟନିକ ସାର ଦରକାର ନାହିଁ। ଆପଣ ଯେଉଁ ବିଲ କାଦୁଅ ଯେଉଁ ଖତ କିମ୍ବା ଯାହା ବିଲରେ ଯାହା ଦେବ ବିରି ଗଛରେ ବି ସେଇଆ ଦେବ।
ଆଜ୍ଞା ବହୁତ ଭଲ ତାହେଲେ। ମାନେ ବିଲରୁ ଏମିତି ସାର ନଦେଲେ ବି ବିଲରୁ ଟାଣିକି ନେଇଯିବ ସେ ସାର ନାଇଁ କଣ। ଆଜ୍ଞା ତାହେଲେ ମୁଁ ଏକ ମୋର ଏକ ଅ ସାନ ବନ୍ଧୁକୁ ଆପଣ ପାଖକୁ ପଠେଇଚି ବର୍ତ୍ତମାନ ସେ ପାଖରେ ଥିବେ ବୋଧେ। ଆଉ
ଠି ଆଜ୍ଞା।
ଆଜ୍ଞା ଆଜ୍ଞା। ସେ ତାଙ୍କ ହାତରେ କାଲି ସକାଳୁ ତାଙ୍କୁ ଖୁଆଇ ପୁଆଇ ଟିକେ ଛାଡ଼ିକି ଛାଡ଼ି ଦେବେ ଆମ ପାଖକୁ ଆଉ। ଆଉ ଆଜ୍ଞା ବନ୍ଧୁ ଆଉ କୋଉ ଯୋଉ କହୁଥିଲେ ଟ୍ରାକ୍ଟର ଇଏ ଆପଣଙ୍କ ଗାଁରେ କୋଉ ନ ପଶିବ? ଟ୍ରାକ୍ଟର କାଦୁଅ ଚାଷ କରିବ।
ଆଜ୍ଞା ଆମ ଗାଁରେ?
ଆଜ୍ଞା।
ଆମ ଗାଁରେ କାଟୁଆ ଚାଷ ତ ଏବେ ହଉଚି। ଆ ମଣି ଲୋକ ଲୋକମାନେ କୁଆଡ଼େ କହୁଚନ୍ତି ଆଉ ଭଲ ହଉନି।
କାହିଁକି ବନ୍ଧୁ?
ଆଜ୍ଞା କଣ କରିବା ଆଉ ଆଜ୍ଞା ପୁରୁଣା ହୋଇଯାଇଚି।
ହ ନୂଆ ଟ୍ରାକ୍ଟର ଆଗେ ଆଗେ ଆଣୁନାହାଁନ୍ତି ଗୋଟେ ଭଲ ବ୍ୟବସାୟ ହୁଅନ୍ତା। ଆଉ ଲୋକଙ୍କୁ ଅନେଇଲେ କଣ ହବ? ତାଙ୍କୁ କହିବେ ସେ ହଁ ମାରିଦେବେ। ଯାଇଁକି ଆଉ କୋଉଠି ଚାଷ କରିବେ ବୁଝିଲେ। ସିଏ ବନ୍ଧୁ କାମକୁ ନୁହଁ ଆମେ ହକ ପଇସା ଦବା। ସିଏ ତାଙ୍କର ଏଠି ହଁ ମାରି ଦେଇ ସେଠି ଠିଆ ହେବେ। ଆପଣ ଯାଇ ବିଲ ଠିଆ ହୋଇଥିବେ ଘଣ୍ଟା ଘଣ୍ଟା ଧରି। ସିଏ ଦେଖିଲା ବେଳକୁ ଅନ୍ୟ କାହାର ଚାଷ କରି ପଳେଇବେ। ଆମକୁ ଆମେ ଠିଆ ହେଇକି ଆସିବେ ଖରାରେ। ସିଏ କହିବେ ଆଜି ହବନି କାଲି ହବ।
ଆଜ୍ଞା।
ଏମିତି କଣ ହୁଏ ବ୍ୟବସାୟ? ହଁ ସେ ଜଣେ ଦି ଜଣ ଏମିତି କରୁଚନ୍ତି। ନହେଲେ ସମସ୍ତେ ସ୍ତେ ଭଲରେ ଇଏ କରନ୍ତି। ଆଉ ଗୋଟେ ସହଯୋଗ ସାହାର୍ଯ୍ୟ କରି ଗ୍ରାମବାସୀ ମାନେ ସବୁ ଏକା ସାଙ୍ଗରେ ଉଠିବାକୁ ହବ ନା। ଇଏ ଆ ଗୋଡ଼ ଟାଣିଲା ସିଏ ତା ଗୋଡ଼ ଟାଣିଲା। ସେମିତି କଣ ବନ୍ଧୁ ହବ? ଆଜ୍ଞା ବନ୍ଧୁ। ଆଉ କଣ ଆମ ଆଡ଼େ ତ ଏଇ ଚାଷ ହେଇସାରିଲା ପରେ ଭାବୁଚି ଏ ଯେହେତୁ ବ - ବ ବିହନ ପଡ଼ିବ ଧାନର ଆମର ଆଜ୍ଞା ବାସୁମତୀ ଚାଉଳ କରିବି ବୋଲି ଭାବୁଥିଲୁ। ଆଜ୍ଞା ସେ ଯୋଉ ବାସନା ହବ ବ ଗାଈ ଗୋରୁ ସେଣ୍ଢ ଜୋର ତ ଆସିବେ। ଆ ସେ ଅସମ୍ଭାଳ ତାଙ୍କୁ ଅଟକେଇ ହବନି। ଆଜ୍ଞା ଅସମ୍ଭାଳ ଆଉ କଣ ଆପଣ କଣ କରିବେ କହୁଚନ୍ତି କୁହନ୍ତୁ। କୁହନ୍ତୁ ଆଜ୍ଞା।
ଆଜ୍ଞା ତାହେଲେ ଯୋଉ ଆପଣ ଯୋଉ କହୁଚନ୍ତି ବାସୁମତୀ ଚାଉଳ ବାସିବେ ତ ଭଲ। ଆ ଆମ ଆଡ଼େ ତ ହଉଚି କଣ ଉ ଡାବୁଲୁ ନା ଉବୁଲୁ ସେ ଇଏ ନା।
ସ୍ୱର୍ଣ୍ଣ ସ୍ୱର୍ଣ୍ଣ।
ଆଜ୍ଞା ଆଜ୍ଞା।
ଅ ହଁ। ହଁ ହଁ ସେଇଟା ତ ଭଲ ଆଉ। ଖାଇବାକୁ ଭଲ। ପୁରା ମିଠା ଧାନ। ଭଲ ସୁ୍ଆଦ ଲାଗିବ। ବୁଝିଲେ ଆଜ୍ଞା।
ଆଜ୍ଞା ଶୁଭ ଯାଉଚି କୁହନ୍ତୁ।
ଆଜ୍ଞା ଆଉ ଆମର ତ ସେ ବାସୁମତି କରିଥାନ୍ତ ଆଉ ସେ ଗାଈଗୋରୁ ଯୋଗୁଁ କରିପାରିବୁନି। ଆମେ ଭାବିଚୁ ହଜାର ଅଠର ଧାନ କରିବୁ ଏ ବର୍ଷ ଆଉ।
ଆଜ୍ଞା ହଜାର ଅଠର?
ହଜାର ଅଠର, ନହେଲେ ମାମଙ୍ଗଳା, ନହେଲେ ନଅଶହ ଅନେଶତ, ନହେଲେ ଅ, ଆଉ ଗୋଟେ ଧା ନ ନୂଆ ଧାନ ବାହାରିଛି କଣ କହିଲେ? ଅହ ଅଣଚାଶ, ବୁଝିଲେ? ହୁଁ
ଅଣଚାଶ?
ଆଜ୍ଞା।
ଆଜ୍ଞା।
ସିଏ ପୁରା ଏଇ ଦୁଇ ବର୍ଷ ହବ ଭୟଙ୍କର ଉତ୍ପାଦନ ଦଉଛି। ମାନେ ଦୀର୍ଘ ଅଠର ଅଠରଶହ ଅଠର ହଜାର ହଜାର ବର୍ଷ ପୂର୍ବରୁ ଯେତିକି ଅ, ମ-ଅମଳ ହଉନଥିଲା ଏଇ ଦୁଇ ବର୍ଷରେ ବହୁତ ଅମଳ କରି ଦେଇଛି। ବୁଝିଲେ?
ଆଜ୍ଞା।
ଓ ଆଉ ସେଇ ଧାନ କରିବୁ, ଗ୍ରାମରେ ଅଳ୍ପ ଲୋକ ଅଛି ଭାରି ମାନେ ସେ ଧାନ ପ୍ର୍ରେମୀ। ଆଉ ତାଙ୍କ ଦୁଃଖରେ ଦୁଃଖୀ ହେଇକି ସୁଖରେ ସୁଖୀ ହେଇକି। କରିବି ଭାବୁଚି ଆଉ।
ଆଜ୍ଞା ଆମେ ବି ସେ ଯୋଉ କହୁଛ ଅଣଚାଶ ଧାନ କୁଆଡ଼େ ଭଲ ହଉଛି। ତାହେଲେ ଆଣିବାକୁ ପଡିବ ମୋତେ ଆଉ।
ଆଜ୍ଞା ତା ଚାଉଳ ଖାଲି ନାଲି ନାଲି, ବୁଝିଲେ, ଆପଣ ଭାବିବେ ପୋକରା ଚାଉଳ, ସେ କିନ୍ତୁ ପ୍ରଥମେ ପ୍ରଥମେ ପୋକରା ପୋକରା ଦେଖାହେବ। ଅ, ବାସିବ ଖରାପ ବାସ୍, ନା କିନ୍ତୁ ଖାଇଲା ପରେ ଭଲ ସୁଆଦ ଲାଗିବ ବୁଝିଲେ। ନାଲି ନାଲି ରଙ୍ଗର ବାହାରିବ, କିନ୍ତୁ ରାଗ ଲାଗିବ ଭାରି ବନ୍ଧୁ।
ରାଗ ଲାଗିବ? ତାହେଲେ ଧାନରେ କଣ ମାନେ ମୁଁ ଜାଣି
ସିଏ ଧାନ କଣ କହିଲେ? ଏ ସଟାତ୍ ହେଇଯିବନି ଆପଣ ଯୋଉ ଧାନ କରିଚନ୍ତି ସେଗୁରା କଣ କହିଲେ? ସିଏ ବହୁତୁ କମ ଦିନରେ ହୁଏ ଆଉ ଗବେଷଣା କରିକି ତାକୁ ବହୁତ ଶୀଘ୍ର ଗବେଷଣା କରି କରିଥାନ୍ତି। ବୁଝିଲେ? ଏ ଯୋଉ ଧାନ ଟା କହୁଛି ଅଣଚାଶେ ସିଏ ମାନେ ଦୀର୍ଘ ସ-ଅହ-ସତର ଅଠର ଅଠର ବର୍ଷ ହେଲାଣି ମାନେ ଗବେଷଣା ଚାଲିଥିଲା ଉନ୍ନତି ହେଇପାରିନଥିଲା ସେ ଧାନର, ଏ ହଠାତେ ଦୁଇ ବର୍ ଷ ହବ ସେ ଧାନ ମାନେ ଏମିତି ଭାବରେ ଉଠିଚନ୍ତି। କରଦବା ଭାବୁଚି କରଦବା କିନ୍ତୁ ଲଗାତର ଦୁଇ ବର୍ଷ ଭୁଲ ବସତ ଧାନଟା ଅମଳ ହେଇଚି ଭଲ। ଆର ବର୍ଷ ଯଦି ଖରାପ ହେଇଯିବ
ଆଜ୍ଞା।
ଓ ହଇରାଣ ହେଇଯିବେ ନା ସବୁ ମୁଣ୍ଡ ପିଟି ପକେଇବେ ନା ଚାଷୀ। ବୁଝିଲେ?
ଆଜ୍ଞା, କଥା ବୁଝିପାରୁଛି ଆପଣଙ୍କ କଥା ମୁଣ୍ଡଗ ଆ, ଏବେ ସେ ମାନେ ଚାଷୀ ବି ଆ, ଆତ୍ମ ଆହୁତି ଦବାକୁ ବି ପଛେଇବେନି ଗୋଟା ଗୋଟା ଚାଷୀ ଅଛନ୍ତି ଆଜ୍ଞା।
ଆଜ୍ଞା ଏଇ କଥା ଆଉ କଣ ଚାଷ ସଇଲେ କଥାବାର୍ତ୍ତା ହେବେ ପଛରେ ନହଲେ। ବର୍ତ୍ତମାନ ମୁଁ ଟିକେ ଘରକୁ ଯାଉଚି, ଖାଇସାରିନଥିଲି ତ ଆପଣଙ୍କ ସାଙ୍ଗେ କଥା କହିବା ପାଇଁ କହିଥିଲି ଯୋଗାଯୋଗ କଲି ସେଇ ଯୋଗୁ। ବର୍ତ୍ତମାନ ବେଶୀ ରାତି ହେଲାଣି ମୁଁ ବର୍ତ୍ତମାନ ଘରକୁ ଯାଉଚି ବନ୍ଧୁ ବୁଝିଲେ।
ଆଜ୍ଞା, ଆଜ୍ଞା।
ଯଦି ହବ ପରେ ଯୋଗାଯୋଗ କରିବି ଆଉ, ରହୁଛି ଆଜ୍ଞା ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ।
ଆଜ୍ଞା।
କଟୁ ନାହିଁ ଆଜି